ହାଲୋ।
ହାଲୋ।
ହଁ ତୁ ଏବେ କଣ କରୁଥିଲୁ କି?
କିଛି ନାଇଁ ଏଇଠି ବସିଥିଲି ଆଉ।
ଓହୋ ଆଉ ଖାଇସାଇଲୁଣି?
ହଁ ଏଇ ସକାଳୁ ମୁଁ ଖାଇଥିଲି ଯୋଉ ଚାହା ବିସ୍ କୁଡ଼ୁ ପିଇଥିଲି ଆଉ ତମେ କଁ ଖାଇଚ?
ସକାଳୁ ଟିକେ ପାସ୍ତା କରିକି ଖାଇଥିଲି ଆଉ ମାନେ କିଛି ଆମ ଆକ୍ଚୁଆଲି କଣ କି ଆମର ଟିକେ ଯିବାର ଥିଲା ଗୋଟେ ଜେଗାକୁ ଆ ସଖାଳୁ ପ୍ଲାନିଂ ଥିଲା ଦେଖିଲା ଓଳୁକୁ ଆଉ ଯାଇ ପାଇ ଲିନି ରହିଗଲି ବସଥିଲି ତ ଭାବିଲି ଟିକେ ଲଗାଏ ଦେଖିଆ ତତେ ତୁ କଣ କରୁଚୁ। ଆଉ ମୁଁ କଣ କହୁଥିଲି କୁଆଡେ ଗୋଟେ ବୁଲାବୁଲି କରିକି ଗଲେ ହଅନ୍ତାନି
ହଁ ମୁଁ ବି ସେଇଟା ଭାବୁଥିଲି କହିଲି ରଜ ଆସୁଛି ଏଥର କୁଆଡେ ଗୋଟେ ବୁଲାବୁଲି କରିଯିବା ବୋଲି
ହୁଁ ମାନେ ଯାଇକି ସେଇଠି ଗୋଟେ ମାନେ ଗୋଟେ ଭଲ ଆଇଟମଟେ ସବୁ କରନ୍ତି ତୁ କଣ ଭଲ ରୋଷେଇ ମାନେ କଣ ଜାଣିଛୁ କହିଲୁ ଗୋଟେ ମାନେ ଭଲସେ ତୁ କରିପାରିବୁ ଯୋଉଟା
ହୁଁ ମୁଁ ତ ଏମିତି କିଛି ଏଇନା ରୋଷେଇ ଶିଖିନି ତାହେଲେ ଏମିତି ଖାଲି ମାମା ଯେତେବେଳେ ରୋଷେଇ କରୁ ତା ସାଙ୍ଗେ ଟିକେ ଟିକେ ଏମତି ଖାଲି କରିଦିଏ ଆଉ
ଉ ହୁଁ ନାଇଁ ତଥାପି କୋଉ ଆଇଟମ ଟା ତୁ ଭଲରେ କରିପାରିବୁ ତା ପ୍ରୋସେସ ଟା କହିପାରିବୁ ସେମତି କିଛି ଜାଣିଛୁ କି
ନା ମତେ ସେମତି ଆସେନି କିଛି
ହୁଁ ହୁଁ ତାହେଲେ ଆମେ ଯାଆନ୍ନ୍ତେ ଗୋଟେ ଜାଗାକୁ ବୁଲାବୁଲି କରିକି ଆସନ୍ତେ ସେଇଠି ଭୋଜି ଭାତ କରନ୍ତେ ଭଲ ହୁଅନ୍ତା ଆଉ ନର୍ମାଲି ଆମେ ତହଲେ ତାହେଲେ ଆମେ ଭାବୁଛେ ଆମେ ଯୋଉ ବୁଲାବୁଲି କରିିବା ତାହେଲେ ଆମେ ରୋଷେଇଆ ଟା ଆଣିବା କେହି ପିଲା ତ ଏତେ ଭଲସେ ଜାଣିନାହାନ୍ତି ତାହେଲେ ଆମେ ଗୋଟେ ରୋଷେୟା ଆଣିକି କାମ କରିବା ଆଉ ଯଉ ଭୋଜି ଭାତ ଆମେ କରିବା ଆଉ ନା କଣ
ହଁ
ହୁଁ ହୁଁ
ଏଇନା ବି ରଜ ଟାଇମ ରେ ବି ସମସ୍ତେ ଆସିବେ ସମସ୍ତେ ଆସିଲେ ସମସ୍ତଙ୍କୁ କହିକି ସେଆ ବୁଲିଯିବା ଆଉ
ହୁଁ ଆମେ ଗୋଟେ କୋଉଠି ଗୋଟେ ପ୍ଲାନିଂ କରନ୍ତେ ହେଲା ମାନେ କଣ କହିଲ ଏଇ ଯୋଉ ବୁଲି ଯାଇକି ଗୋଟେ ଭୋଜି କରନ୍ତେ ଆମ ଗାଁ ଗୋଟେ କଲେଜ ଅଛି ସେ କଲେଜ ପାଖରେ ଭୋଜି ଟା କରିବାିବ କି
ହଁ କଲେଜ ଆଗରେ ଅଛି ଗୋଟେ ଭଲ ଜାଗାଟେ ଅଛି ସେଇଠି ସମସ୍ତେ କରନ୍ତି ବି ଭୋଜି ଭାତ ମୁଁ ଶୁଣିଚି ବହେ
ଓୁ ହୁଁ
ସେଇଠି କରିବା ଆଉ
ଆମେ ଯୋଉ ଭୋଜି ଟା କରିବା ସାଧା ଉପରେ ମାନେ ଭେଜ ଉପରେ କରିବା ନା ନନ ଭେଜ ଉପରେ କରିବା
ମାନେ ଦିଟାଙ୍କ କରିଦେଇଥିବା ମାନେ ଯଉମାନେ ସାଧା ଖାଇବେ ଖାଇବେ ନହେଲେ ଯୋଉମାନେ ଆଇଁଷ ଖାଇବେ ଖାଇବେ ଆଉ
ଓ ହୋ ତାହେଲେ ମିକ୍ସ କରିକି ଆମେ ଭୋଜିଟା କରିବା ସେଇଥିରେ ମୁଁ ଭାବୁଥିଲି କଣ କଣ ଆଇଟମ କଲେ ହୁଅନ୍ତା ସେଇ ବିଷୟରେ ମୁଁ ଟିକେ କଥା ହେବି ବୋଲି ଫୋନ କରିଥିଲି ଆଉ କଣ କଣ ଆମେ ଆଇଟମ କରିବା ସେଇଥିରେ
ଆଇଟମ ଗଲେ ହବ ମାନେ ସାଧାରେ ଯଦି କରିବ ଡାଲମା ଏମିତି ଛତୁ ନହେଲେ ପନିର ଏମତି କଣ କରିବ ଆଉ ଆଇଁଷ ଯଦି ହବ ତାହେଲେ ଚିକେନ ଆଉ କଣ କରିବା ଆଉ
ହୁଁ ହୁଁ ନାଇଁ ମୁଁ ଭାବୁଥିଲି ଏଠି ଆମେ କଣ କଣ କରିବା କହିଲେ ଭାତ ତ ନର୍ମାଲି ହବ ଆଉ ଏ ଡାଇବେଟିସ୍ ବାଲା ଏ ଟ କେ ନାହାନ୍ତି ଏତ ଆମେ ନର୍ମାଲି ଡାଲମା ଗୋଟେ ନହେଲେ ଡାଲ ଫ୍ରାଏ ଗୋଟେ କରିଦେବା ଆଉ ଗୋଟେ ଖଟା ଏଇନା ଆମ୍ବ ସିଜନ୍ ଆମେ ଗୋଟେ ଏଇ ଯେଉଁ କଞ୍ଚା ଆମ୍ବର ଗୋଟେ ଖଟା କରିବା ଆଉ ଗୋଟେ ମିକ୍ସ ଭେଜ୍ କରିବା ଆଉ ଗୋଟେ ହେଲା ଛତୁ ମସଲା ଗୋଟେ କରିବା ଆଉ ପନିର ତ ନର୍ମାଲି ଏମିତି ହବ ଆଉ ଏତିକ ଆଉ ଗୋଟେ ଫିଙ୍ଗର୍ସ ଗୋଟେ କରିବା ଆଉ ପାସ୍ ନକିକି ଆମେ ଗୋଟେ କ୍ଷୀରା କରିବା ଯୋଉଟାକ ଟିକେ ଭଲ ଟେଷ୍ଟ ଆସିବ ତା ଡିମାଣ୍ଡ ଟା ବି ଦିନକୁ ଭଲ ଭଲ ବଢି ଚାଲିଛି ତ କ୍ଷୀରାଟା କରିବା ଆମକୁ ମାନେ ଟିକେ ଭଲ ଯେହେତୁ ଗୋଟେ ଆଜିକାଲି ପାସ ଏତେ ଲୋକମାନେ ଆଉ ପସନ୍ଦ କରୁନାହାନ୍ତି ସେ କ୍ଷୀରାଟା ଆମେ କରିବା ସେ ଭୋଜିରେ ଆମର ତ ବେଶୀ ନାହିଁ ଆମର ଚାଳିଶରୁୁ ପଚାଶ ଜଣ ଭିତରେ ହେବେ ଏଇ ଯୋଉ ମାନ ଆସିଥିବେ ସମସ୍ତେ ସେ ଏମିତି କରିବା ଭଲ ହେବ ମୁଁ ଭାବୁଛି ଆଉ ନନ୍ଭେଜ୍ ଉପରେ ଆମେ ଭାତ ଟା ତ ଆମର ହେଇଥିବ ଆଉ ଖାଲି ସେଥିରେ ଖାଲି ଗୋଟେ ଗୋଟେ ଜିନିଷ ଆଡ଼୍ ହେବ ଯେଉଁଟାକି ଚିକେନ ପକୋଡ଼ା କରିବା ଆଉ ଚିଙ୍ଗୁଡ଼ିଟା ଆମେ କରିବା ଚିଙ୍ଗୁଡ଼ିଟା କରିବା ଆଉ ମଟନ୍ଟା ବି ଟିକେ କରିଦେବା ଆଉ କାରଣ ସମସ୍ତେ ଥିବେ ନା ଆଉ ଗୋଟେ ନକଲେ ଆଇଟମ୍ଟା ଅଧିକ ନକଲେ ଭଲ ଲାଗିବନି ତ ମୁଁ ସେଇଆ କହୁଥିଲି ଚିଙ୍ଗୁଡ଼ିଟା କରିଦେବା ଚିକେନ୍ଟା ଚେ ପକୋାା ଆମେ ହବ ଟର ହିସାବରେ ରଖିଦେଲେ ହବ ଆଉ ମାନେ ଆଉ ଯୋଉ ମ ସାଧା ଥିବେ ତାଙ୍କ ପାଇଁ ଯୋଉ ସୁଟ କରଣ ଗୋଟେ କରିବା ଆଉ ଗୋଟେ ମାନେ କଣ ଗୁପଚୁପ କେଉଁଟେ ଆଡ଼୍ କରିଥିବା ଏମିତି ନର୍ମାଲି ତ ଟିଫିନ୍ ତ ଆସିଥିବ ଆଉ ଫ୍ରୁଟ୍ସ ଫଡ଼ିକା ଯଦି ଚାହିଁବା ବି ସେଇଟା ବି ଆମେ ଆଡ଼୍ କରିପାରିବା ନା କଣ ଏମିତି କଲେ ହେବ ନା ଆଉ କଣ କରିବା।
ହଁ ସେମିତି ସାଲାଡ ଫାଲାଡ ସବୁ ଆଡ କରିଦବା ଯୋଉ ମାନେ ସାଧା ଯୋଉମାନେ ଖାଇବେ ସେମାନଙ୍କ ପାଇଁ ଆଉ ଆଇଷ ଆଇଁଷ ଯୋଉମାନେ ଖାଇବେ ସାକ୍ଟର କରିଦବ ସେମିତି ସାଧା ରେ ମକା ମଞ୍ଜି ଯୋଉ ସୁଇଟ କର୍ଣ୍ଣ କରୁଛନ୍ତି ଆଉ ଏମିତି ଗୁପଚୁପ ଆଉ ଚିଲି ଚିଲ କୋବି ନହେଲେ ଏମିତି କଣ ଇଏ କରିବ ତାପରେ ଯୋଉ ଷ୍ଟାଟରେ ଚିକେନ ପକୋଡା ଏମିତି ଆଇଁଷରେ କରିବେ ଆଉ।
ହଁ ମୁଁ ସେଇଟା ଭାବୁଥିଲି ଆମେ ସେସବୁ ଜିନିଷ କଲେ ଠିକ୍ ହେବ ଆଉ ଆମେ କେଉଁଦିନ କରିବା ପ୍ଲାନିଂ କଲେ ହେବ କହିଲୁ।
ସେଇଟା ଯୋଉ ଗୋଟେ କାମ ଗଲା ହବ ମାନେ ସବୁ ଗୋଟେ ଗ୍ରୁପ ଟା ଖୋଲିଦେବା ସେଇ ଗ୍ରୁପ ରେ ମାନେ ଯୋଉ ଯୋଉ ମାନେ କରିବେ ସମସ୍ତଙ୍କୁ ମିଶେଇଦବା ସେଇ ଗ୍ରୁପ ରେ ସମସ୍ତଙ୍କୁ ପଚାରିଦବା ଯୋ କୋଉ ଦିନ ମାନେ ସମସ୍ତେ କିଏ ଫ୍ରି ଅଛନ୍ତି ସବୁ ସେଇ ଗ୍ରୁପ ରେ ମାନେ ଗୋଟେ ଗୋଟେ ମିଟିଙ୍ଗ ଭଳିଆ କରିକି ପଚାରିଦେଲେ ଆମକୁ ସହଜ ହେଇଯିବ ଆଉ ତାପରେ ସେଠିକି ସବୁ ବୁଝାବୁଝି କରିଦବ ମାନେ କିଏ କଣ ଦାୟିତ୍ଵ ନେବ। କିଏ ରୋଷେଇ ଦାୟିତ୍ବ ନବ କିଏ ପାଣି ଦାୟିତ୍ବ ନବ କିଏ ସବୁ ଜିନିଷ ପତ୍ର ଆଣିକି ଥୋଇବ କିଏ ଏ ସବୁ ଏମିତି ରୋଷେଇବା ଦାୟିତ୍ଵ ମାନେ ଏମିତି ସବୁ ଦାୟିତ୍ବ କଣ କିଏ ନବ ସେଇଟା ସବୁ ବୁଝିଦବା ଆଉ।
ହଁ ହଁ ନହେଲେ ଆମେ ସେଇୟା କଲେ ଠିକ ହବ। ଆଉ ତାପରେ ସେ ଗ୍ରୁପ କରିଦେଇକି ସେଇଥିରେ ସବୁ ପଚାରିପୁଚୁରି ଦବ ଅଉ ସେ ଗ୍ରୁପଟା ତୁ ତାହେଲେ କ୍ରିଏଟ କରିଦେବୁ ଗ୍ରୁପ ଟେ କ୍ରିଏଟ କରିକି ସମସ୍ତଙ୍କୁ ସେଥିରେ ଆଡ଼ କରିବା ତାହେଲେ ତୋ ଦାୟିତ୍ବ ତୋର ରହିଲା ଆଉ।
ହଁ ମୁଁ ମାନେ ଗୋଟେ ଗ୍ରୁପ ଖୋଲକି ସମସ୍ତଙ୍କୁ ମିଶେଇଦେବି ଆଉ।
ଜାଣିପାରିବେ କଣ ପଇସା ପତ୍ର ହଉ କି କଣ ଆଗଟମ ହଉ କି କିଛି ଆସିଲା ଏଇଟା ବି ବହୁତ ଭଲ ହବ ଆଉ ତାହେଲେ ସେମିତି କର ତୁ ତାହେଲେ ଏଇ ଦି ଦିନ ଭିତରେ ଭିତରେ ଗୋଟେ ଗ୍ରୁପ ନେଇକି ସମସ୍ତଙ୍କୁ ଆଡ କରିଦେବା ଆମେ ସେଇ ହିସାବରେ କାମଟା ଷ୍ଟାର୍ଟ କରିଦବା ଆଉ ତ ଅଳ୍ପ ଦିନ ରହିଲା ତା ଭିତରେ ଯା ହେଲେ ଚାଳିଶ ପଚାଶ ଜଣ ମାନେ ସମସ୍ତଙ୍କୁ ମାନେ ଏକାଠି କରିକି ଭୋଜି ଟା କରିବା।
ହଁ
ସମସ୍ତଙ୍କ ନଲେ ତ ଏମିତି ହଉନି ଆଉ ଟିକେ ଡ୍ୟାନ୍ସ ପ୍ରୋଗ୍ରାମ ରଖିବ।
ହଁ କିଏ କଣ ନବ ଦାୟିତଵ ସେଇଠି ବୁଝିଦବା ଗ୍ରୁପରେ ଆଉ ହଁ ହଁ।
ଆଉ ସେଥିରେ ଆମେ ସାଉଣ୍ଡ ସିଷ୍ଟମ୍ ଟା ଟିକେ ନେବା ଆଜିକାଲି ତ ଭୋଜିରେ ଡ୍ୟାନ୍ସ ପ୍ରୋଗ୍ରାମ୍ ନହେଲେ ଭଲ ଲାଗୁନି ଆଉ ସେଇଟା ଟିକେ ନ
ହଁ
ଆମର ରୋଷ ହେ ଯିବ ସେ ସବୁ କାମ କରିବା ଆମର ତ କିଛି କାମ ପ୍ରେସର ନାହିଁ ନା କଣ କହୁଛୁ।
ପାଞ୍ଚ ସେଇଏ କଲେ ଭଲ ହବ ଅଉ।
ଉୁଁ ହୁଁ ଆଉ ତୁ କେବେ ଯାଇଥିଲୁ କୁଆଡ଼େ ତ ସାଙ୍ଗମାନଙ୍କ ସହିତ ଏବେ ଭୋଜି ଭାତ କରିକି।
ହଁ ଆମେ ଏବେ ଆମ ଥରେ କଲେଜରେ ଭୋଜି ହଉଥିଲା ସେଇ କଲେଜରେ ଭୋଜି ମାନେ ଆମେ ଗୋଟେ ଜାଗାକୁ ଯିବୁ ବୋଲି ଭାବିଥିଲୁ ଭୋଜି ମାନେ କରିବା ପାଇଁ ବୁଲିବା ପାଇଁ କିନ୍ତୁ ସେ ଯୋଉ ମାନେ ସେଟା କଣ ଗୋଟେ ମନା କରିଦେଲେ। ସାର୍ କହିଲେ କହିଲେ ସରକାର କଣ ପରମିସ ଦଉନି ମାନେ ଏତେ ବାଟ ଯିବ ବସରେ ବୋଲି ସେ ଟିକି ମନା କରିଦେଲେ ଆମେ କହିଲୁ ସାର୍ ତାହେଲେ ଆଉ ଯଦି ବୁଲିବାକୁ ଯିବୁନି ତାହେଲେ ଆମେ ଭୋଜି କରିଦବୁ ତାହେଲେ ସାର କହିଲେ ହଁ ତମେ ଭୋଜି କରିଦିଅ ତାହେଲେ ଆଉ ଆମେ ସବୁ ମାନେ ସାର ସାରଙ୍କ ସହ ତ ମିଶି ନଥିଲୁ। କିନ୍ତୁ ସାର୍ କହୁଥିଲେ ମିଶିବେ ବୋଲି ଆମେ କହିଲୁ ଆମେ ଛୁଆମାନେ ଆମର। ମାନେ ସବୁ ବଡ ବଡ ସିନିୟର ଯିଏଥିଲେ ସେ କହିଲେ ଆମର ଏଥର ଲାଷ୍ଟ ବର୍ଷ ହେଇଯିବ ଆମକୁ ଗୋଟେ ଭୋଜି ଆମେ କରିବା ସବୁ ମିଶିକି ଆମେ କହିଲେ ହଁ ତମେ ତମର ଲାଷ୍ଟ ଦିନ ଆମେ ସବୁ ମିଶିକି ଭୋଜି କରିକି ଗୋଟେ ଖୁସି ଭସିରେ ଇଏ କରିକି ଯିବା ଆଉ ତାହଲେ ଏଇଠି ସବୁ ଆମେ ସବୁ ଭୋଜି ଭୋଜି କରିଥିଲୁ ଆଉ। ସେମିତି ଗ୍ରୁପ କରିଦେଇଥିଲା ଆମେ ଗୋଟେ ସେଇ ଗ୍ରୁପ ରେ ସମସ୍ତଙ୍କୁ ମିଶେଇ ଦେଇଥିଲୁ ତାଙ୍କୁ ମିଶେଇକି ସବୁ ଆମେ ବୁଝାବୁଝି କରିଦେଲୁ। କିଏ କୋଉ ଦାୟିତ୍ଵ ନବ କଣ ଆଇଟମ ହବ ଏମିତି ସବୁ କରିକ ଯକି ସବୁ ବୁଝିକି ଆମେ ଭୋଜି କରିଥିଲୁ ଆଉ ସେଟା ବହୁତ ମଜାମସ୍ତି କରିଥିଲୁ। ମାନେ ମାଇକ ଫାଇକ ଆଣିକି ସବୁ ନାଚ ଗୀତ କରିକି ଆଉ। ଏମତି ମଜା କରିଥିଲୁ ଆଉ।
ତମେ ତାହେଲେ ଏଇଟା ଯାଇକି ଆଉ କୁଆଡେ ଗୋଟେ କରିଥିଲ ନା ଆମର ମୁଁ ଭାବୁଥିଲି ଆମର ସେ ପାଖରେ ଗୋଟେ ଅଛି ଛୋଟିଆ ମାନେ ଯୋଉ କଲେଜ ଯୋଉ କଲେଜ ପଛପଟେ ଗୋଟେ ଛୋଟ ଫିଲ୍ଡ ଅଛି ସେ ଫିଲ୍ଡ ପଛପଟେ ଆମେ। କରିବା ଆଉ ସେଟା ଛାଇ ଜାଗାଟା ତାପରେ ଭଲ ସବୁ ଫାସିଲିଟି ଅଛି କିଛି ଅସୁବିଧା ନାହିଁ ଯେମିତି ପାଣି ସୁବିଧା ହଉ କି କରେଣ୍ଟ ସୁବିଧା ଆଉ ଭୋଜିରେ ନର୍ମାଲ ଡିସ ଫିସ ସବୁ ଦରକାର ହୁଏ ସେ ସବୁ ଜିନିଷ ବି ସବୁ ସୁବିଧା ଅଛି ତ ସେଥିପାଇଁ ମୁଁ କହୁଥିଲି ଆମର ସେଇ ଯୋଉ କଲେଜ ପଛପଟ କଲେ ଭଲ ହୁଅନ୍ତା ତାପରେ ହଉଛି ନର୍ମାଲି ତ ଆମର ସବୁ ଜିନିଷ ଜାଣିଥିବ କୋଉଟା କଣ ଦରକାର ହେଲା କଣ ତାର ପାଖରେ ବି ଟିକେ ଅଛି ଯୋଉ ଦୋକାନ ଫୋକାନ ଅଛି କିଛି ଅ। ହେବନି ଯଦି କିଛି ଜିନିଷ କୋଉଟା ଆମେ ଛାଡ଼ି ଯାଇଥିବା କି କଣ ସେଇଠି ବି ଯାଇକି ଆଣିପାରିବା କଣ ଦରକାର ହେଲା କି ନର୍ମାଲି ପାଣି ବୋଟଲ ହେରିକା କି କଣ ଆମେ ସେଇଠି ବି ଆରାମସେ ଆଣିପାରିବା ତ ସବୁ ସୁବିଧା ଅଛି ଆମ ଗାଁଠୁ ବି ବହୁତ ମାନେ ହାଫ୍ କିଲୋମିଟର ଡିଷ୍ଟାନ୍ସରେ। ତ କିଛି ଅସୁବିଧା ହବନି ତ ସେଇଟା ବି ସବୁ ଦୁରିଆ ହେଲେ କଣ ସବୁ ଲୋକ ଯାଇପାରିବେ ନା କଣ ସେ ଜାଗାଟା ଆମେ ଫାଇନାଲ କରି କରିଦବା।
ହଁ ହଁ ସେଇଟା ଯେ ଭଲ ହବ ମୁଁ ବି ଶୁଣିଛି ସେଠି ବହେ ଭୋଜି। ଜା କରନ୍ତି ବୋଲି ଭଲ ଜାଗା ମାନେ ପାଣି ସୁବିଧା ଅଛି ଲାଇନ ସୁବିଧା ଅଛି ଛାଇ ବି ଅଛି ମାନେ ଫଟ ଫଟ ଉଠେଇବା ପାଇଁ ବି ଭଲ ଜାଗା ଅଛି।
ସମସ୍ତଙ୍କୁ କହିକି କରିଦେ ତାହେଲେ ଗ୍ରୁପ୍ ବାନେଇକି। ତୁ ତାହେଲେ କହିଦେଲୁ। ସମସ୍ତଙ୍କୁ ଆମେ ସେଇଦିନ କରିବା ଠିକ୍ ହେଲା ଆଡ କରିଦଉଛି ଆଉ। ଓ ହଁ ହଉ ଆଉ କଣ କହିବୁ ନା କଣ।
ହଁ ମୁଁ ତାହେଲେ ଗ୍ରୁପରେ ଆଡ କରିକି କହିବି ଆଉ।
ହଉ ଠିକ୍ ଅଛି ମୁଁ ତାହେଲେ ଏବେ ରଖୁଛି ପରେ ନ। କେତେବେଳେ ସମସ୍ତଙ୍କୁ କଲ କରିକି କହିଦେବି। ବି ଆମର ଭୋଜି କୋଉ ଦିନ କଣ ହବ କଣ ନାଇଁ ଆଉ କଣ କଣ ଆଇଟମ ହବ। କହିଦେବି ସମସ୍ତଙ୍କୁ ଆଉ। ହଉ।